ହାଲୋ। ହଁ କଁ କରୁଚ?
ମୁଁ ବସଛି କୁହ ବସିଛି।
ଆଉ ଖାଇସାରିଲଣି?
ହୁଁ ଏଇ ଏବେ ଜଷ୍ଟ ଖାଇକି ଆସିଲି।
କଣ ହେଇଥିଲା ତମର ରାତି ଖାଇବା ଆଜି?
ରୁଟି ଆଉ ଡାଲମା।
ଭଲ ଆଉ ମୋର ବି ସେମ ଅଛି।
ହୁଁ, ହୁଁ। ହଁ।
ତମର ଭଏଜ ଟିକେ କ୍ଲିଅର ଆସୁନି।
ହଁ ହାଲୋ। ହାଲୋ।
କ୍ଲିଅର ଆସୁଛି ଆବା ନହେଲେ ଆବାଜ ଟିକେ ତମ ଆଡୁ ଆସଛି ଆଉ ବ୍ୟାକ୍ ଗ୍ରାଉଣ୍ଡ
ଓ ହୋ ଶୁଭିଲା, ହୁ ହୁଁ।
ଏବେ କ୍ଲିୟର ଆସୁଚି ଆଉ।
ଯଉ କ ଖାଇଚ କଣ କୁହ।
ନା ଖାଇନି ସେ ମୋର ବି ସେଇ ସେମ୍ ଅଛି ରୁଟି, ଡାଲମା ଖାଇବି।
ଉ, ହୁଁ। ଭଲ ଆଉ ଖାଉଛ ଶୋଉଛ କେତେବେଳେ?
ମୁଁ ସେଇ ଏଗାରଟା ସାଢେ ଏଗାରଟା ଭିତରେ ଶୋଇପଡୁଛି ଆଉ। ସିରିଏଲ ଦଉଛି ତ ଗୋଟେ ସିରିଏଲ ଦେଖିକି ଶଉଛି ଆଉ। ଆଉ ଘରେ ସବୁ କଣ କରୁଛନ୍ତି?
ହାଲୋ।
ମିଲ ଡ଼େ ନେ